ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
କଣ କରୁଛନ୍ତି?
କିଛି ନହିଁ ଏଠି ବସୁଛି ଆଉ ଆପଣ କଣ କରୁଛନ୍ତି?
ମୁଁ ଏଠି ଇଏ ଶୋଇଛି ଆଉ।
ଆଉ ଖାଇବା ପିଇବା କଣ?
ଆଜ୍ଞା ଆଜ୍ଞା ନାଇଁ ମୁଁ ପଖାଳ ଖଇଥିଲି। ପଖାଳ ଭାତ ମାଛ ଭଜା ଆଉ। ଆଉ ଗୋଟେ ଛିଚଡା ଥିଲା ବନ୍ଧା କୋବି ମୁଣ୍ଡ ପଡିକି ମାଛ ମୁଣ୍ଡ ପଡିକି ଆଉ।
ଆଜ୍ଞା ଆଜ୍ଞା।
ନାଇ ତ। ଆଉ ଆପଣ?
ମୁଁ ବି ସେଇ ପଖାଳ ଖାଇଥିଲି ଆଉ ପଖାଳକୁ ମାଛ ଭଜିବା।
ଆଜ୍ଞା ଆଉ ଖରା ବେଳ ଖାଇବା କେତେବେଳେ ଖାଇବେ?
ଖରା ବେଳାରେ ତ ଆମର ଖାଇବୁ ତିନିଟା ଆ ବେଳକୁ ଖାଇବୁ ଆଉ ଯେହେତୁ ଆମେ ଆମେ ପଖାଳ ଖାଉଛୁ ବାରେଟା ବେଳକୁ ପଖାଳ ଖାଉଛୁ।
ଆଜ୍ଞା।
ଆଉ ଗୋଟେ ସାଢ଼େ ଗୋଟେ ଭିତରେ ତ ଆଉ ତତଲା ଖାଇ ହବନି ନା। ସେଇଥିପାଇଁ ତିନିଟା ବେଳକୁ କୁ ତତଲା ଖାଉ ଆଉ।
ଆଜ୍ଞା ଆଉ ଖରାବେଳ ଖାଇବାରେ କଣ ହେଇଛି?
ଖରାବେଳ ଖାଇବାରେ ଆଜି ହେଇଛି ଭାତ କୁ ମଟନ୍।
ବଢିଆ ଆଉ।
ଆଉ ଆପଣ କଣ ମଟନ ଫଟନ ଖାଆନ୍ତି ନା ନାଇଁ ଭେଜିଟେରିଆନ।
ନାଇଁ ମୁଁ ମଟର ଖାଏନି କିନ୍ତୁ ଝୋଳ ଖାଏ। ମଟନ୍ ଝୋଳ ମାଛ ଖାଏ ଚୁଙ୍ଗୁଡିଟି ଖାଏ କିନ୍ତୁ ମଟନ୍ ଖାଏନି ହଉ।
କେବଳ ଆଳୁ ଝୋଳ ଖାଆନ୍ତି।
ଆଜ୍ଞା ଆଜ୍ଞା।
କାଇଁ ମଟନ କଣ ଆପଣଙ୍କୁ ଆ ମଟନ ଆପଣଙ୍କୁ ଭଲ ଲାଗେନି?
ନା ମୋତେ ଏନ୍ତି ଭଲ ଲାଗେନି ଆଉ।
କଣ ପାଇଁ ମାନେ କଣ ପାଇଁ ଗୋଟେ ଘୃଣା ଲାଗୁଥିବ।
ସେନ୍ତି ଛୋଟବେଳୁ ଭଲ ଲାଗିନି ଥରେ ଖାଇଥିଲି ଭଲ ଲାଗିଲାନି ଆଉ ସେଇଦିନଠୁ ଖାଇ
ଆଚ୍ଛା ଆଚ୍ଛା। ଆଉ କଣ କରୁଛନ୍ତି ଘରେ ବସିକି ବି ବର୍ତ୍ତମାନ?
ଏଇଠୁ ବସିଛି ମୁଁ କହୁଥିଲି ଆପଣଙ୍କୁ କିଛି ଗୋଟେ ଈଶ୍ୱରଙ୍କ ବିଷୟରେ କିଛି କହିବ।
ଆଜ୍ଞା ଈଶ୍୍ୱରଙ୍କ ବିଷୟରେ କଣ ଜାଣିଛନ୍ତି କହୁନାହାନ୍ତି।
ଆଜ୍ଞା ଆଜ୍ଞା କହୁଛି।
ହ୍ୟାଲୋ ଆଉ ଆଜ୍ଞା।
ଆଜ୍ଞା ଆଜ୍ଞା କହୁଛି। ଗୋଟେ ସହରରେ ଉପକୂଳ ଠାରେ ଜଣେ ସନ୍ଥ ରହୁଛି। ଥିଲେ।
ଆଜ୍ଞା ସନ୍ଥ ମାନ ଏ ଯୋଉ ମୁନି ଋଷି।
ତ ସହରଟି ବହୁତ ଜନ
ଆଜ୍ଞା ଆଜ୍ଞା।
ଜନ ଳି ଭି ଭିଡ ଭଟରୁ ଏ ସ୍ଥାନ ଥିଲା ସ ପୁନଃମୁତ ଯୋଉଠି ସନ୍ଥ ରହୁଥିଲେ ସେ ସ୍ଥାନଟି କିନ୍ତୁ ସହରଠୁ ମାନେ ଦୂରରେ ମାନେ ଥିଲା କିନ୍ତୁ ଭଲ ଜାଗାରେ ଥିଲା।
ଗାଁ ଗହଳି ଯେମିତି ଚପଚାପ
ଆଜ୍ଞା ଆଜ୍ଞା ଆଜ୍ଞା।
ସେଇଭଳି ଜଙ୍ଗଲ ଫଙ୍ଗଲ ଥିବ ବୋଧେ ଆଉ।
ଆଜ୍ଞା ତରକୁ ମୁଖ୍ୟ ରାସ୍ତା ତାର ଦୁଇ ପଶପରେ ଡେଙ୍ଗା ଡେଙ୍ଗା ଗଛ ଛ ଆଉ ଅଳ୍ପ କିଛି କୁଡିଆ ଘର ସେଇ ଆଜ୍ଞା।
ଆଜ୍ଞା କହିବାକୁ ଗଲେ ଗୋଟେ ଗାଁ ଜାଣ ଆଉ।
ଆଜ୍ଞା ଆଜ୍ଞା କିନ୍ତୁ ସହର କିନ୍ତୁ ସହରଠୁ ସେଏ ବହୁତ ଦୂରରେ ଥିଲା ସେ ସେଥିପାଇଁ କି ଗା କହିଲେ ବି ଅଚୁତି ହେବ ନାହିଁ ଆଉ।
ଆଜ୍ଞା।
ନିଜ କୁଟୀରକୁ ଖୁବ ପରିଷ୍କାର ପରିଚ୍ଛନ୍ନ ରଖୁଥିଲି ସନ୍ଥ ଜଣଙ୍କ।
ଆଜ୍ଞା।
ଆଜ୍ଞା ଶୁଗା ଯାଉଛି।
ଆଜ୍ଞା ଆଜ୍ଞା।
ଯ ସେଇ ସନ୍ଥ ଜଣକ ତାଙ୍କ ସେଇ ଯୋଉ ଉ ଯୋଉ କୁଟିରରେ ରହୁଥିଲେ ହ ତାଲେ ଚାରି ପଟେ ନମ ରକମର ଫୁଲ ଫଳ ବିଭିନ୍ନ ପ୍ରକାରର ପନିପରିବା ଉ ଗଛ ଗଛ ଆକର୍ଷଣୀୟ ଦିଶୁଥିଲା ସେ ଚାରିଲ କି ଯୋଉ ଗଛରେଳ
ଆଜ୍ଞା ମାନେ ଯେହେତୁ ସେ ସନ୍ ତଥା ସେ ଚାହୁଁଥିବେ ନିଜ ଜାଗା ଟାକୁ କେମିତି ପରିଷ୍କାର ପରିଚ୍ଛନ୍ନ ରଖିବେ ଆଉ।
ଆଜ୍ଞା ତାର ସନ୍ଥ ସନ୍ଥ କିନ୍ତୁ ନିଜ ସନ୍ତାନ ଉପରେ ସମସ୍ତ ଗଛ ଲତାର ବି ସେମିତି ତାଙ୍କୁ ଭଲ ପାଉଥିଲେ ସେବା ଯ ଲବି ତାଙ୍କର ବଢିଆ ସେ ନଉଥିଲି ନିଜ ସନ୍ତାନ ଭଳିଆ ତାରୁ ତାଙ୍କୁ କୁଡିଆକୁ ବହୁତ ଜଣ ଅତିଥିଙ୍କୁ ତାଙ୍କ ବାରିରେ ଯେତିକ ସବୁ ଇଏ ଫଳ ଆଉ ପନିପରି ବା ବାଣ୍ଟି ବାଣ୍ଟନ୍ତି।
ଆଜ୍ଞା। ଅତିଥି ଯୋଉମାନେ ଆସନ୍ତି ମାନେ ଅତିଥି ମାନଙ୍କୁ ତାଙ୍କର ଯୋଉ ଗଛ ଲଗେଇଥିଲେ ସେଇଥିରୁ ଫଳ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା।
ଦିନ ଦିନେ କହିଛି ଅନ୍ୟ ସମୟ ପୂଜ ପାଠ ଶାସ୍ତ୍ର ଅଧ୍ୟୟନରେ ବିତି ଯାଉ ଥିଲା ତାଙ୍କର ବି ସନ୍ଥ ଯେହେତୁ ତାଙ୍କର ପୂଜାପାଠ ଟିକେ ବହୁତ
ଆଜ୍ଞା ଆଜ୍ଞା ସେ ଟିକେ ଆଧ୍ୟାତ୍ମିକ ଉପରେ ଟିକେ ବେଶି ଧ୍ୟାନ ଦଉଥିବେ ଆଧ୍ୟାତ୍ମିକତା ଉପରେ।
ଅ କାରଣ ସନ୍ଥି ତାଙ୍କର ସନ୍ଧ୍ୟା ବେଳେ ସିଏ କଣ କରନ୍ତି ନା କିଛି ଉ ଲୋକଙ୍କୁ ଲୋକ ତାଙ୍କ ପାଖକୁ ଛୁଟି ଆସୁଥିଲେ କାରଣ କିଛି ଶିକ୍ଷଣୀୟ କଥା ଜାଣିବା ପାଇଁ ଆଉ।
ଆଜ୍ଞା।
ସନ୍ଥଙ୍କ କୁଣ୍ଡରୁ କୁଣ୍ଡ ତୁଣ୍ଡରୁ ଗୀତା ବା ଭାଗବତ ପୁରାଣ ଶାସ୍ତ୍ରୋ ସ୍ରୋ ସ୍ରୋ ତା ମାନେ ଶ୍ରବଣ କରନ୍ତି ଆ ଉପସ୍ଥିତ ଶ୍ରୋତା ଗଣ ମଧ୍ୟ ଖୁସି ହେଇକି ଏଠାକୁ ଧାଇଁ ଆସୁଥିଲେ।
ଆଜ୍ଞା ଯେହେତୁ ସନ୍ଥ ସେ ସବୁବେଳେ ତାଙ୍କର ଏଇ ସବୁ ଜିନିଷରେ ଲୀନ ରହୁଥିବେ ନା। ତ ଲୋକ ଶୁଣିବାକୁ ପସନ୍ଦ କରୁଥିବେ ଆଉ।
ଆଜ୍ଞା ଆଜ୍ଞା। ତରକୁ ଦିନେ କଣ ହେଇଛି ନା ସନ୍ଥ ଜଣଙ୍କ ସକାଳୁ ତାଙ୍କ ପାଖରେ ଥିବା ବଜାରକୁ ଗମନ କରିଥିଲି। ହୁଁ।
ଆଜ୍ଞା।
ବାହାରକୁ ଏଇ ସମୟରେ ସେ କଣ କରୁଛ ନା ଦୂର ସହର ମାନେ ସହର ମାନେ ଦୂର ସହରର ଲୋକ କ ଆସିଛନ୍ତି କି ଜଣେ ଯୁବକ ଆସିଥିଲେ। ତାଙ୍କର ତାଙ୍କ ସହିତ ସନ୍ଥଙ୍କର ଭେଟ ହୋଇଥିଲା। ଥିଲା?
ଆଜ୍ଞା।
ତାର ଯୁବକଟି ସନ୍ଥଙ୍କୁ ବି ବହୁତ ଉ ଅଳ୍ପ ବହୁତେ ଜାଣିଥିଲେ। ସେ ଆଗରୁ ତାଙ୍କୁ ଜାଣିଥିଲେ। ଯୁବକଜଣକ ଅ ମେଳାପି ଆଉ ମିଷ୍ଟ ଭାସିଥିଲେ।
ଆଜ୍ଞା।
କିନ୍ତୁ ମାତ୍ର ସ୍ଵଳ୍ପ ସମୟରେ ସନ୍ଥ ସହିତ ଖୁବ ଭଲ ଭାବରେ ତାଙ୍କର ସେ ପରିଚିତ ହେଇଗଲେ କାରଣ ଆଗରୁ ଜାଣି ଥିଲେ ଯେହେତୁ ତାଙ୍କ ସହିତ ତାଙ୍କୁ ଅଳ୍ପ ଟାଇମ୍ ଲାଗିଲା ମିଶିବାକୁ ଆଉ।
ଆଗରୁ ଜାଣିଥିଲେ ତାପରେ ଗୋଟେ ଗୋଟେ ଲୋକ ଥାନ୍ତି ନା ଅ ମାନେ
ଅଳ୍ପ ସମୟରେ ଆଜ୍ଞା ଆଜ୍ଞା ଅଳ୍ପ ସମୟରେ ନିଜର କରିଦିଅନ୍ତି ନା।
ଆଜ୍ଞା।
ସନ୍ଥ ଯେତେ ସନ୍ଥ ଯେତେବେଳେ ନିଜ କୁଟୀରକୁୁ ପ୍ରସ୍ଥାନ କଲେ ଯୁବକଟି ବି ତାଙ୍କ ସହିତ ପ୍ରସ୍ଥାନ କରିଥିଲେ।
ଆଜ୍ଞା ମାନେ କୁଆଡେ କୁଟରକୁ?
କୁଟିରକୁୁ କାରଣ ସନ୍ତଙ୍କ ସହିତ ତାଙ୍କର ଭଲ ଇଏ ହେଇଗଲା ନା ସେଥିପାଇଁ ସନ୍ଥ ଯେତେବେଳେ କୁଟୀରକୁ ଆସିଥିଲେ ଯୁବକ ବି ତାଙ୍କ ସହିତ ଧାଇଁ ଆସିଥିଲେ ଆଉ।
ଆଜ୍ଞା।
ସେତିକିବେଳେ ପୂଜା ସମୟ ହେଇଥାଏ ଯୁବକଙ୍କୁ ଅଁ ପାଣି ଗିଲାସଟେ ଦେଇ ସେ ବସାଇଥିଲେ। ଅତିଥି ଯେହେତୁ ଆଇଚନ୍ତି ତାଙ୍କର ସତ୍ କାର କରିବେ ନା ନାଇଁ।
ଆଜ୍ଞା।
ଉଁ ସନ୍ଥଙ୍କ ସନ୍ଥ କଣ କଲେ ନା ଅମାୟିକ ବ୍ୟବହାରରେ ଯୁବ କୁ ଯୁବକଟି ପ୍ରସନ୍ନ ଦିଶୁଥାଏ।
ଆଜ୍ଞା।
ଏଇ ସମୟରେ ଯୁବକ ପ୍ରଶ୍ନ କଲେ ଆଜ୍ଞା ମହାତ୍ମା ଆଁ ତା ଋଷି କହିଲେ ସତରେ କଣ ଆପଣ ଈଶ୍ୱରଙ୍କୁ ଦେଖିଛନ୍ତି? ସନ୍ଥ ଯୁ-ଯୁବକଟି ପଚାରିଲେ ସନ୍ଥ
ଆଜ୍ଞା ଆଜ୍ଞା।
ତାରେ ଏ ପ ସେ ପ୍ରଶ୍ନ ଶୁଣିକି ସନ୍ଥ ପୁରାପୁରି ନିରବ ହୋଇ ଗଲେ।
ଆଜ୍ଞା।
ଯୁବକ ପୁଣି ଆଉ ଥରେ ପଚାରିଲେ। ଆପଣ କଣ ଆତ୍ମାକୁ ବିଶ୍ଵାସ କରନ୍ତି? ଯୁବକଟି ସନ୍ଥକୁ କହିଲେ। ଏଥର ସେ ଏ ପ୍ରଶ୍ନରେ ବି ସନ୍ଥ ନିରବ।
ଆଜ୍ଞା।
ଯୁବକ ନିଶ୍ଚିତ ହେଲେ କହିଲେ ସନ୍ଥୁଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ।
ଆଜ୍ଞା ଯେହେତୁ ସେ କିଛି କହିଲେନି ସେ ଭାବିଲେ ବୋଧେ କିଛି ଜାଣିନାହା
ତାପରେ ଯୁବକ ଆଁ ସେଇଥିପାଇଁ ଯେ ଅଁ ସେ ବିଦାୟ ନେବାକୁ ବାହାରିଲେ ଆଉ।
ଆଜ୍ଞା।
ଆଜ୍ଞା।
ଆଉ କଣ ବୁ କଣ ବୁଝିଲେ ଆଧେରୁ?
ହ
ହାଲୋ କଣ ଆଧେରୁ ବୁଝି ପାଇଲେ?
କଣ? ସନ୍ଥ ଯେହେତୁ ସେ ଈଶ୍ୱରଙ୍କୁ ତ ନିହାତି ଦେଖିଥିବେ ମାନେ ଯେତେ ଆଧ୍ୟା ତ୍ମିକତା ଉପରେ ବିଶ୍ଵାସ କରୁଛନ୍ତି ମାନେ ଈଶ୍ବର ତାଙ୍କୁ କୋଉ ରୂପରେ ନାଇଁ କୋଉ ରୂପରେ ତ ନିହାତି ଦେଖା ଦେଇଥିବେ।
ଆଜ୍ଞା।
ଏମିତି ନାଇଁ କି ଈଶ୍ୱର ନାହାନ୍ତି ବୋଲି। ଆପଣ ଯଦି ସ ମନରେ ଡାକିବେ ତ ଈଶ୍ୱର ମାନେ ମାନିଲେ ପ ଦେବ ତା ନ ମାନିଲେ ପଥର ଯେମିତି କୁହନ୍ତି। ଆପଣ ଯଦି ଠାକୁରଙ୍କୁ ଠାକୁର ବୋଲି ଭାବିବେ ଯେ ସେ ଆପଣଙ୍କ ପାଇଁ ଠାକୁର। ଆପଣ ଯଦି ଭାବିବେ ଯେ ଠାକୁର ନାହାନ୍ତି ତାହେଲେ ନାହାନ୍ତି।
ଆଜ୍ଞା ଆଜ୍ଞା।
ସବୁ ଆମ ମନ ଉପରେ ନିର୍ଭର କରେ।
ଆଜ୍ଞା ଆଜ୍ଞା।
ତ ସେଇଭଳିଆ କଥା ଯୁବକ ଇଏ ଭାବିଥିବେ ଯେ ସନ୍ଥପତି କିଛି ଜାଣି ହା କିନ୍ତୁ ସନ୍ଥ ଯେହେତୁ ଉତ୍ତର ଦେଇ ନଥିଲେ ସିଏ ଆଉ କିଛି ସମୟ ରହିଥିଲେ ସିଏ ଜାଣି କହି ଥାେ ଆନ୍ତ।
କିଛି ସନ୍ଥଙ୍କ ସହିତ ଆଉ ଟିକେ ମିଶି ଥିଲେ ସିଏ କହିଥାନ୍ତେ କି ନାଇଁ ମୁଁ ଦେଖିଛି କି କଣ। ହଉ ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ
ମୋତେ ବି। ଆପଣଙ୍କ ସହିତ କଥା ହେଇକି କିଛି ସମୟ ଦେଇଥିବାରୁ ଆପଣଙ୍କୁ ବି ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ ଆଜ୍ଞା ନମସ୍କାର।